ତ। ଆଉ କଣ କରୁଥିଲେ?
ମୁଁ ଏଇ ଖାଇ ପିଇ ବସିଛି ଆଉ ମୁଣ୍ଡ ଟା କଣ ହଉଛି ଟିକେ। ଆଉ କଣ କରିବା ଦେହଟା ଅବାଗିଆ ଲାଗୁଛି ପାଗ ଟା ଟିକେ ଭଲ ଦେଇଚି କିନ୍ତୁ ବୁଲିବାକୁ ଯାଇ ହଉନି ବାହାର। ମୁଣ୍ଡ ଦୋଷ ତମର କଣ ଖବର?
ଏଇ ମୁଁ ଏଇ ବସିଥିଲି ଖାଇକି ଆସି। ମୁଁ କହିଲି ଟିକେ ଭାଇଙ୍କି କଲ ନଗେଇଦେବା କଥା ହବା ଭାଇଙ୍କ ସହିତ ଆଉ।
ହୁଁ ହୁଁ ତମ ଗାଁ ମା ପରିବେଶ କଥା କଣ କୁହ କଣ ଖେଳା ଖେଳି ଚାଲିଛି ପିଲାମାନଙ୍କ କଥା ଆଉ ସେଇ ଉଁ ଧନୀ ପଡିଆ କଥା। ଆଉ ହଜନ ସାହି ପଡିଆ କଥା ସେ ସବୁ କଥା କୁହ ଭଲସେ
ଆଉ ଗାଁ କଥା ଆଉ କଣ କହିବି ଗାଁ ରେ ଏଇ ନା ସବୁ ଫସଲ ଲାଗିଛି ଆମ ଯେହେତୁ ନଈ ଏକର ରହିଛି ଆମର ଗାଁ ରେ ଚାରିଆ ମାନେ ନଈକର ସାଇଡ ବିଲ ସବୁ ଏନା ଆମର ଫସଲ ଲାଗିଛି ଲୋକମାନେ କଖାରୁ ପୋଟଳ କାକୁଡି ଜହ୍ନି ସବୁ ଲଗେଇଛନ୍ତି ଏହାତି ଆଉ ଲୋକ ସବୁବେଳେ ବି ବିଲରେ ରହୁଛନ୍ତି। କାରଣ ଯୋଉ ଆମର ପୋଲ ହେଇନଥିଲା ଆଗ ଗାଁ ରେ ଗାଁରେ ଯୋଉଟା ପୋଲ ଟା ହେଲା ସେତେବେଳେ ଲୋକ ମାନେ ଲୋକମାନେ ସବୁ ମାନେ ଅସୁବିଧା ହଉଥିଲା ନା ନଇ ଏକର ସେକର ଯିବାକୁ ତ ପୋଲ ହେଲା ପୋଲ ପରେ ଲୋକମାନେ ବହୁତ ଥର ଆସି ବିଲ ଫିଲରେ ଚୋରୀ କରିଦିଅନ୍ତି ବେଳେବେଳେ ତାର ମାଙ୍କଡ ଆସିବି ବିଲ ଭିତରେ ପଶିଯାଏ ଆଉ ଆମର ବହୁତ ଫସଲ ନଷ୍ଟ ହୁଏ। ବୁଝିଲ? ଲୋକ ଏଇନା ଫସଲ ଲଗେଇଛନ୍ତି ବହୁତ ଜଗୁଛନ୍ତି ବିଲରେ ଆଉ ସେ ବିଲରେ ଛୋଟ କୁଡିଆ କରିଦଉଛନ୍ତି ତାରି ଭିତରେ ରହୁଛନ୍ତି ରାତିରେ ଆଉ ନ ଆମ ବନ୍ଧ ଏକରେ ତ ଏପର୍ଯ୍ୟନ୍ତ କିଛି ଲାଗିନି ବିଲ ପଡିଆ ପଡିଛି ତଥାପି ହଳ ବୁଲା ଚାଲିଛି ଲୋକ ତଳି ଫଳି ପକେଇବେ ଆଉ ଆଉ ଖେଳ କଥା କଣ ଶୁଣିବ ଅଛ ଗାଁ ପରିସ୍ଥିତି ତ ଏଇନା ଭଲ ନାହିଁ ବେଶି ଆଉ ଆଗ ଭଳି ଖେଳ ବି ଆଉ ନାହିଁ ତୋର ମନ ଅଛି ଆମେ ଛୋଟ ବେଳେ ଆ ଖାଇବୁ ତ ଆଉ ଶୁଆ ଶୁଇ ନାହିଁ ସାଙ୍ଗସାଥି ଡାକିବେ ମିଶିକି ଯାଇକି ଆମେ ଠାକୁର କରୁ
ହଁ।
ଆମେ ଛୋଟ ଠାକୁର ଠାକୁର ମୁଁ ତିଆରି କରେ ଆମେ ଛଣ ଫଣ ବାନ୍ଧି ମେଢ କରି ଆମେ ଠାକୁର କରୁ ଠାକୁରଙ୍କୁ ପୂଜା କରି ବିସର୍ଜନ କରୁ ଆମେ ମାନେ ଛୋଟ ବେଳ କଥା ନା ଆମେ ବହୁତ ମାନେ କଣ କହିଲ ମାନେ ବାଣ ଫାଣ ଫୁଟେଇ ଆଉ ଫୋନ ବଜେଇ ଆମେ ନାଚି ନାଚି ପ୍ରୋସେସନ କରୁ ଆଉ ଆମେ ଚାନ୍ଦା ବି ଆଦାୟ କରିଦଉ ଗାଁ ରୁ ବୁଝିଲ ଆଉ ଖେଳ କଥା ଆଉ କଣ କହବି ସାଙ୍ଗସାଥି ତ କେତେବେଳେ ତ ଭୋଲି ଖେଳୁଥିଲୁ ଚାଲୁଚି ଖେଳୁଥିଲୁ ଆଉ ଆମର ଗୋଟା ଅଛି ବିଷଅମୃତ ବିଷ ଅମୃତ ଖେଳ ଆମର ସବୁଠାରୁ ପ୍ରିୟ ଖେଳ ଥିଲା ଆଉ ଆମର ଗୋଟେ ମେରି ଖେଳନ୍ତି ଆଉ ଗୋଟେ ଖେଳନ୍ତି ବାସ୍କେଟ ବଲ ଖେଳନ୍ତି ଆଉ ଆମର ସେକାସେକି ହେଲା ଗୋଟା ଖେଳ ଅଛି ଖେଳନ୍ତି
ହୁଁ।
ବୁଝିଲ ଆଉ ଏନା ଶନି ପଡିଆରେ ତ ପିଚ ଆମର ଭାଙ୍ଗି ଯାଇଥିଲା କ୍ରିକେଟ ପିଚଟା ତାକୁ ସମସ୍ତେ ପଇସା ଆଦାୟ କରି ତାକୁ ଆମେ ସଜାଡିଛୁ ଭଲ କି ସିମେଣ୍ଟ ଫିମେଣ୍ଟ ଦେଇ ବାଗେଇକି କରୁୁଚ ଆଉ ଆମର ବାଉଣ୍ଡ୍ରି ଘରିକା ବି ସବୁ ଟ୍ରାକ୍ଟର ଫାକ୍ଟର ଆଣି ତାକୁ ସବୁ ସମତୁଲ କରି ଖେଳଛୁ ଏନା ଆମ ଶନିପଡିଆରେ ଖେଳ ଚାଲିଛି ଖେଳୁଛୁ ସବୁଦିନ ବି ଖେଳୁଛୁ ଆଉ କିନ୍ତୁ ଆମର ଶନି ପଡିଆରେ ଗୋଟେ ଅସୁବିଧା ରହିଯାଉଛି ଆମ ପଡିଆ ମଝିରେ ଗୋଟେ ଇଲେକ୍ଟ୍ରିକ ଖୁଣ୍ଟି ରହିଯାଉଛି ଯେହେତୁ ସେଟା ଆଗରୁ ଲାଗିଲାଣି ମାନେ ଆମେ ବି ଜନ୍ମ ହେଇନଥିଲୁ ମୁଁ ସେତେବେଳେ ଜନ୍ମ ଥିଲି ସେବେଠୁ ବି ସେଇଟା ଲାଗିଛି ସେ ଲାଇନ୍ ଖୁଣ୍ଟିଟା ସେତେବେଳେ ସିମେଣ୍ଟ ଖୁଣ୍ଟି ର ବ୍ୟବହାର ଆସିନଥିଲା, ତ ସେତେବେଳେ ଲୁହା ଖୁଣ୍ ସେମାନେ ଲଗେଇଥିଲେ ଯେହେତୁ ସେ ଜୁଆ ଖୁଣ୍ଟିଟା ସେମାନେ ଲଗେଇଥିଲେ ତ ଆମର କଣ ହେଇଛି କହିଲ ସେ ଏତେ ବର୍ଷ ହେଲାଣିି ନା ମତେ ଆସି କୋଡିଏ ବର୍ଷ ଷ ହେଲାଣି ମାନେ ଭାବପାରୁଥିବ ସେ କେତେ ବର୍ଷ ରିଲ ତ ତା ତଳ ଖାଇ ଖାଇ ଆଉ ଅଳ୍ପ କିଛି ନା କରୁ ସେ ଲାଗିଛି ସେମିତିରେ ହିଁ ଠିଆ ହେଇଛି ଖାଲି କୋଉ ମୁହୂର୍ତ୍ତରେ ଏଇ ଭାଙ୍ଗି ଯିବ ଯୋଉଟା କି ଆମକୁ ଡର ମାରିଛି ସେଥିନ ଆମେ ବହୁତ ବଧା ନହିଁ କି ଆମକୁ ଖେଳିବାକୁ, ପଡୁଛି ସେଠି ଆଉ ତାପରେ ବି ଗୋଟେ ଜିନିଷ ହେଇଯାଉଛି ସେ ସେଠି ବାଉଣ୍ଡରି କରରେ ଆମର ସବୁ ବିଲ ଅଛି ଲୋକ ସେଠି ସବୁ ବାଇଗଣ ଲୋକ ଗେଇ ଜହ୍ନି ଲଗେଇଛନ୍ତି ତ ସେଠିକି ଭଲ କହିଲେ ଆମକୁ ଆଣିବାକୁ ଯିବାକୁ ପଡୁଛି ବୁଝିଲ।
ହୁଁ।
ହଁ ତ ସେଠି ଯେତେବେଳେ ବଲ ପଡୁଛି ଆମେ ଯେତେବେଳେ ବି ଯାଉଛୁ ଲୋକମାନେ ଆମକୁ ଗାଳି ବୁଳଉଛି ବହୁତ ବହୁତ ଗାଳି ଗୁଲ ସ ଆମକୁ ଖେଳିବାକୁ ପଡୁଛି କାହିଁକି କହିଲ ବର୍ତ୍ତମାନ ତ ଆଗ ଭଳିଆ ଆଉ ଯୁଗ ନହିଁ ନା ଯେ ଆମେ ବିଷମୃତ ଖେଳିବୁ କି ଗୁଲି କଳିବୁ କି ଲୁଚା ଲୁଚି ଖେଳିବୁ କି ବାସ୍କେଟ ବଲ ଖେଳିବୁ, ତ ଛୋଟ ଛୁଆ ମାନେ ବି ଆଉ ସବୁରେ ଖେଳୁନାହାନ୍ତି। ଆଉ ଛୋଟ ଛୋ ମ ସବୁ ମୋବାଇଲ ଧରି ବସ୍ତ ଭିଡିଓ ଗେମରେ ଖେୁଛନ୍ତି ତ ଆମେ କିଛିଟା ମାନେ ଯେହେତୁ ଅଛୁ ଆମରି ବୟସ ପିଲାମାନେ ତ ଆମେ ମିଶିକି ଗ୍ରାଉଣ୍ଡ ଟାକୁ ଠିକ ଠାକ କରିିକ ଖେଳୁଛୁ ଗାଳି ଶୁଣିଲେ ବି ଆମକୁ ଖେଳିବାକୁ ବାଧ୍ୟ କାରଣ ତା ଛଡା ଆମକୁ ଆଉ କିଛି ଖେଳି ପାରି ପାରୁନି ତା ଛଡା ଆମେ ତ ଗଲାଣି ଆମର ତ ବୟସ ଗଲାଣି ଆଉ ଭିଡିଓ ଗେମ ଆମେ କଣ ବୟସ ଛ ଖାଲି ଭନା ଛୋଟ ଛୁଆ ଖେଳୁଛନ୍ତି ତାଙ୍କୁ ଭଲ ଲାଗୁଛି ବୁଝିଲ। ଆଉ କଣ ଗାଁ କଥା କହିବି ଗାଁ ରେ ବି ପରିସ୍ଥିତି ଭଲ ନହିଁ ଲୋକ ଏତି ଝଗଡା ମଗଡା ହଉଛନ୍ତି ଆଉ କଣ କରିବା ହଣିଷା ଯିବ ନା ଆଉ ଆଉ ଆମର ତ ଏଥିରେ ନା ବର୍ଷା ଜୋରେ ଉଠେଇଛି ବୁଝିଲ
ହଁ।
ବୁଝିଲ ଆମର ତ ଏକରେ ନା ବର୍ଷା ଜୋରେ ଉଠିଇଛି ଆଉ ବର୍ଷା ବି ଝିପି ଝିପି ମାରୁଛି ଆଜି ବି ମୋ ପିଇ ସ ଝିଅର ବାହାଘର ଅଛି ବୁଝିଲ କିଛିଝର ବାହାଘର ଅଛି ଆଉ ତ ଟିକେ ଯିବାକୁ ପଡିବ ଆଜି ରାତି କିଛିଆଡେ ବହୁତ କାମ ଅଛି ଆଉ ଟିକେ ଗଲେ ପୁଣି ବର୍ଧରା ଯିକି ବର୍ଦ୍ଧାରା ଯିବି ତ ପୁ ବଦର ଯାଇକି ଆସିକିନି ବି ମୋର ବହୁତ କିଛି କାମ ଅଛି ଯେହେତୁ ଗାଁର ଲ ଦି ତିନି ହଜାର ଲୋକଙ୍କ ପାଇଁ ଆମର ଖାଇବାକୁ ଆୟୋଜନ କରାଯାଇଛି। ତ ସେଠି ସମସ୍ତଙ୍କୁ ଦେଖିବାର ଅଛି ନା ସମସ୍ତ ଙ୍କ ପାଖରେ ଠିକ ଠାକ ଜିନିଷ ଲାଗିଛି, ନା ନାଇଁ ସବୁ ଆଇଟମ ସମସ୍ତଙ୍କ ପାଖରେ ଲାଗିଛି ସିନା ତାପରେ ଏତିକ କାମ ସାରିକି ବର ଯେତେବେଳେ ଆସିବ ପୁଣି ସେଟିକି ଆମେ ଟିଫିନ ନେଇକି ଯିବୁ। ତ ଏଠି ବରଯା ତ୍ରୀ ମାନଙ୍କୁ ଟିଫନ୍ ଦେଇ ସାରି ତ ଆମକୁ ପୁଣି ଆସିବାକୁ ପଡିବ ମାନେ ଆ ତାଙ୍କୁ ଥଣ୍ଡା ଫଣ୍ଡା ଦେଇ ତାଙ୍କୁ ସବୁ ସେଟି ବି ରହିବାକୁ ପଡିବ ନା କାରଣ ଲୋକ ମଦ ପିଇ ଥିବେ ନା ତ କିଏ କୋଉଠି ମାଡଗୋଳ କରିଦବ। କାହା ସାଙ୍ଗରେ ସୁଦାସ ଧି ହେଇଯିବ ତ ସେଗୁରାକ ବି ଆମକୁ ଜଗିବାକୁ ପଡିବ ନା ନାଇଁ?
ହଁ।
ତ ଏମିତି ସବୁ ଆ ଜି ବହୁତ କାମ ଅଛି ଆଉ ମୁଁ ଆଉ ଟିକେ ଗଲେ ବାହାରିବି। ଘରୁ କାରଣ ଆମ ବିଲଟା ଆଜି ହଳ ବୁଲିବ ତ। ମୁଁ ବି ଟିକେ ବିଲକୁୁ ଏଇ ଆଇଚି। ବିଲ ପାଖରେ ଠିଆ ହେଇଛି। ଆଉ ବିଲଟା ହଳ ବୁଲି ସାଇଲେ ଯିବି ଆଉ ଘରକୁ ଘରକୁ ଯାଇ ତାପରେ ଯିବି ପଇସି ଘରକୁ। ତାପରେ ତ ଜାଣିଚ କେତେ କାାମ। ଆଉ ତୋମ ଗାଁ ଖବର କଣ କୁହ?
ମୋ ମୋ ଗାଁ ଖବର ତ ଏଇ ନା ମୋର ଟିକେ ଗାଁରେ ଟିକେ ମୁଁ ଏତେ ପିଲାମାନଙ୍କ ସହ ମିଶିନା। ମୁଁ ହଉଛି ଭାରି ଦୁଷ୍ଟାମି ପିଲା ବୋଲି ମୋ ସହିତ ମିଶ ତାକୁ ପସନ୍ଦ କରନ୍ତି ନାହିଁ। ମୁଁ ମାନେ ମଦ ସିଗରେଟ୍ ନିଶା ଦ୍ରବ୍ୟ କରେ ବୋଲି ଛୋଟ ପିଲା ବି ମୋତେ ଘୂଣା କରନ୍ତି। ମୁଁ ଏଥିରୁ ତ ଆଉ କିଛି କରିପାରୁନି। ମୁଁ ପିଲାମାନଙ୍କ ସହ ନ ମିଶି ମୋ ସାନ୍ ଙ୍ଗମାନେ କିଛିଟା ଅଛନ୍ତି ମୁଁ ତାଙ୍କ ମାନଙ୍କ ସହ ମିଶେ ସେମାନେ ଉଁ, ଆମ ମୋ ଭଲ ସାଙ୍ଗ ହିସାବରେ ଆମେ ଯୁଆଡେ ପାଉ ସିଆଡେ ବୁଲୁ। ଏଇ ଖେଳା କୁଦ କରିୁଥିବାରୁ ମୁଁ ଯେହେତୁ ଗାଁରେ ଏ ଚାରି ବର୍ଷ ହେଲା ପ୍ରାୟ ବାହାରେ ରହୁଛି। ଆଉ ମୁଁ ସ- କେତେ ଗାଁ ପିଲା ସମୟ ଆଉରି କୋଉ ଦୂରେଇ ଦୂରେଇ ଯାଉଛି। ତାପରେ ମୁଁ ଭୁବ ତ ଭୁବନେଶ୍ଵର ରହିଲି ତାପରେ ଏଇନା ଥ କଟକରେ ରହୁଛି। କଟକରେ ଏଇନା ଆଉ ବର୍ଷେ ରହିବି। ତାପରେ କୁଆଡେ ଫେଣି ଦିଲ୍ଲୀ କି କୋଉଠି କୁଆଡେ ଯିବି ମୋତେ ବି ନିଜକୁ ଠିକ୍ ସେ ଭାବରେ ଜଣା ନାହିଁ। ଆଉ ତାପରେ ମୋର ଯି ମୋର ସବୁ କାମ ଆମକୁ କରିବାକୁ ପଡିବ ମୋର ବୟସ ବି ହେଇଗଲାଣି। ମୋର ମାନେ ପ୍ରେସର ବି ଆଇଲାଣି ଘରେ କି ଇଏ ଉଁ, ତାପରେ ଏଠି ଜୀବନ ଦୁଃ ଖରେ ରହୁଚି। ବେଳେ ବେଳେ ଦେହ ଖରାପ ହେଇଯାଉଚି। ଥଣ୍ଡା ଜ୍ଵର ଜୋରେ କେତେବେଳେ ହେଇଯାଉଚି। ଆଉ କେତେବେଳେ ପେଟ କାଟୁଚି। ଆଉ ଏମିତି ମୁଁ ଗାଁରେ ରହୁଚି ତ ବେଳେ ବେଳେ ତାପରେ ଉଁ, ଏ ଖାଦ୍ୟ ହେରିକା ଯଦି ମୋତେ ଠି ଠିକ ରଖିବାକୁ ପଡିବ। ନହେଲେ ମୁଁ ଏବେ ମୋତେ ଭାରି ପ୍ରୋବ୍ଲେମ୍ ଆଗକୁ ହବ। ମୁଁ ଯେହେତୁ ଟିକେ ଡାଇବେଟିସ୍ ଡାଇବେଟିସ୍ ମୋ ରୋଗ ଅଛି। ମୁଁ ଧ୍ୟାନ ନ ଦେବାକୁ ପଡୁଛି। ଆଉ ଇଆଡେ ଉଁ ହୁଁ, ଏମିତି ଆଉ। ଆଉ ତ କହିବାକୁ ଗଲେ ଆମ ଇଆଡେ ପାଗ ଆଜି ଟିକେ ଦେଇଚି ଭଲ ପାଗ ଦେଇଚି ଶୀତାଳୁଆ ଶୀତୁଳୀଆ ପାଗ।
ଆଉ ତୋମେ ସିଆଡେ ବର୍ଷା ହେଇନି ଏ
ସିତୁଳିଆ ପାଗ ଦେଇଚି ଆଉ ମାନେ କୋହଲା ପାଗ ଆଉ।
ଓହୋ ଆମର ଏକରେ ଟିକେ ଟି କେ ନା ଲୁଣି ମାରୁୁଛି ବୁଝିଲେ। ଲୁଣି ମାରୁଚି ବର୍ଷାତ ଉଠେଇ ହଁ ପାଗ ତ ଖୋହଲା ହେଲାଣି ଦି ତିନି ଘଣ୍ଟା ପାଖାପାଖି ହେଇଯିବ। ତାପରେ ଏଇନା ବି ଲୁଣି ମାରିଚି ଟିକେ ଟିକେ। ବ ମୋତେ ଲାଗୁଚି କାହିଁ ବର୍ଷା ହେଲା ଭଳିଆ। ପବନ ତ ବେଶୀ ଦଉନି ନାହିଁ ନା। ଯଦି ପବନ ଦିଅନ୍ତା ବର୍ଷାଟା ତାହେଲେ ଭାଙ୍ଗି ଯାଆନ୍ତା ପବନ ଯେହେତୁ ଦଉନି ରଆଶଙ୍କା ମୋର ରହୁଛି ହେଇପାରେ ବହୁତ ଜୋରେ
ହୁଁ ହୁଁ ହୁଁ।
ଟିକେ ବର୍ଷା ହବା ଦରକାର କାରଣନା ବହୁତ ଦିନ ହେଲାଣି, ବର୍ଷା ହେଇନି ଆମର ଇଆଡେ ପାଞ୍ଚ ଛଅ ଦିନ ହେଇଗଲାଣି ଗରମ ବହୁତ ଜୋରରେ ଲାଗୁଛି ବୁଝିଲେ ପ୍ରବଳ ଗରମ ଲାଗୁଛି ଆଡ଼େନା ଟିକେ ଏଇନା ବର୍ଷା ହେଇଗଲେ ତଳେଟା ଥଣ୍ଡା ପଡିଗଲେ ଟିକେ ଶାନ୍ତି ଲାଗିବ ଆଉ। ତମେ ସେଆଡେ ବର୍ଷା ବର୍ଷା ହଉଛି ନା ଆମରି ଭଳିଆ ଏଇଆଡେ ବର୍ଷା ନାହିଁ
ହଁ। ଏକ ତ ଦି ତିନି ଦିନ ହବ ବର୍ଷା ଜୋରେ ନ ଅଧିକ ହଉଥିଲା ମୋତେ ଭାରି ଟେନସନ ଥିଲା। ମୁଁ କହିଲି ମୋର ଏଜାମଟା ଥିଲା ମୁଁ ଯାଇପାରିବି କି ନାହିଁ। ସକାଳେ
ଅହୋ ହଉ ମୁଁ ରହୁଛି। ମୁଁ ଟିକେ ଯିବି ଏଇନା ପିଇସି ଘରକୁ ତ ପରେ କଥା ହବା ଆଉ। ହଉ।
ହଁ-ହଁ।